ହାଲୋ କୁହ।
କଣ କରୁଚନ୍ତି?
ବସିଚି।
ଆଛା କୋଉଠି?
ଘରେ ତ ପାଣି ଆସୁନି ବୋଲି ମୁଁ ବସିଛି ନହେଲେ ନାଇ ଗାଧାନ୍ତିନି।
ଅହ ଏମିତି କଥା କି? ଛା ତା କଣ ବ୍ୟାକଗ୍ରାଉଣ୍ଡ ସାଉଣ୍ଡଟା ଏମତି ଗେରେ ଗେରେ ଗେରେ ଗେରେ ଶୁବୁଚି।
ଫ୍ୟାନ ଗରମ୍ ଲାଗିକି ଝାଳ ବହିଲାଣି।
ଆଚ୍ଛା ଭଲ ଆଉ।
ହୁଁ।
ଆ ସକାଳୁ ଉଠିକି କାମ କରୁଥିଲି।
କଣ କାମ କରିବି କିଛି କାମ ନାହି।
ଆଉ।
ତଥାପି ବାସନ କୁସନ ମାଜିଦେଲି ପାଣି ଆଣିଲି ହାରି ତିିଙ୍କିଆରୁ ଆଣିଲି ବାସ୍ ସନ ମାଜିଲି।
ତାପରେ
କ୍ଷୀର ରଖିଥିଲା ବୋଉ ତାକୁ ଫୁଟେଇ ଫୁଟା ଦେଇଛି ଆଉ।
ରାତି କାଲି ବର୍ଷା ହେଇଛି ନା ନାଇଁ।
ରାତିରେ ଆଉ ହେଇନି।
ଆଉ।
ନାଁ ଯାହା ଆଜି ଦିନରେ ହେଇଥିଲା।
ଆମ ଆଡେ ତ କୁଟିକି ହେଇଛି ଆଉ।
ମୋବାଇଲ ଜମା ଚାର୍ଜ ନାହିଁ।
ନାଇଁ ବେ ସେ ଫୋନଟା ରେ ଜମା ଚାର୍ଜ ନାହିଁ।
ଯାଇଁ କୋଉଠି ବସେଇ ଦଉନ।
ବସେଇ ଦେଇଛି ଜଣଙ୍କ ଘରେ ସେ ଅମି ଅମି ଘରେ।
ଭଲ।
ମୋର ଅଛି ଆମର ବି ଲାଇନ ବି ଆସିଲାଣି ରାତି ସାରା ଆମର ଯାଉଛି ଆଉଛି ଯାଉ
ଆମର ଲାଇନ ଅ ଆସିଲାଣି ଯେ ଡିମ୍।
ଚାଜରେ ଯଦି ବସେଇଦବ ଦି ଫୁଲ୍ ଆସ ଆସିବ ଭାରି ଭୋଲ୍ଟେଜ୍ ସଇଲା।
ହୁଁ।
ପୋଡ଼ିଯିବ।
କଂ ପାଇଁ ପୋଡିବ?
ଭୋଲଟେଜ୍ ଜୋରେ ଆସିଲା ସାଙ୍ଗେ ସାଙ୍ଗେ ଧକୋଉକିନା ହବନି।
କିଛି ହବନି।
ନା ହଉ ଭଲ ମୋବାଇଲ ତ ମୋର ଚାର୍ଜ କନି ଡିମ୍ ଥିଲା ମାନେ ମୋ ମୋବାଇଲ ବି ଚାର୍ଜ ହୁଏନି।
ମୋର ତ ହେଲାନି ବୋଉ ଫୋନଟା ହେଲା କିନ୍ତୁ ମୋ ଫୋନଟା ହେଲାନି।
ଭଲ।
ହୁଁ।
ହଁ ହଉ ଚାର୍ଜତ ହେଇଗଲା ବସେଇଦେଲେ ଗଲା ଆଉ।
ତାର ନାଇଁ। ଟୋଟାଲ ନଥିଲା ବବୁଲ ଘରେ ନେଇକି ବସିଲେ ଯେ ତାଙ୍କ ବ୍ୟାଟେରୀ ଚାର୍ଜ ସରିଗଲା।
ଓ ହୋ।
ମୋବାଇଲ ଆଗେ ଚାର୍ଜ ରଖ।
ହୁ ହୁ। ଏଇ ଇଏ ଏଥିରେ ପକେଇବି ଫର୍ମ।
ବୁଝୁଚୁ।
ଏଇ ରେଲୁଅ।
ଆଛା।
କୁଆଡେ ଯାଉଛୁ?
ଆଗୁରୁ ଶୁଆ ହେଇଥିଲା ଆଉ। ଆଗୁରୁ ଶୁଆ ହେଇଥିଲା ଏବେ ଉଠା ହେଲା।
ହଁ।
ଭଲ ଭଲ କିଛି କାହାକୁ କୁହନି ଯାହା ମନରେ ଅଛି କର।
ହଁ। ଆଜ୍ଞା ଆଜ୍ଞା। ହଁ। ହଁ। ଦେଖିବା ରଖିବା ଆଉ।
ସତେରେ ସର୍ବମଙ୍ଗଳା ସ ଏବେ ମୁଁ ଦେଖିଥିଲି କାଲି ଗୋଟେ ଭିଡିଓଟେ
ଏଇଠି ର
ଏଥର ସେଠି କଣ କରୁଛନ୍ତି କହିଲ ହ୍ୟାଲୋ
ରହ ଏଇଠି ହି ହି ହ ହଁ ହ୍ୟାଲୋ
ଏଥର ସେ ପୁଅ ଟା ଆଗୁରୁ ରଖେନି ହେଲା ଏବେ ଭଲ ପାଇବା ପାଇଁ ମାନେ ଛୁଆ ପିଲା ପାଇଁ ସବୁଦିନ ପାଇଁ ଗୁଆ ନଡ଼ିଆ
ହୁଁ। ଭଲ ତୁ କୁଆଡେ ଯାଉଛୁ କୁଆଡେ? ହଉ ।
ଗୋଟେ ଲୋକର ମାନସିକ ପୂରଣ ହେଇଥିଲା ଯେ ସେ ଠାକୁରଙ୍କୁ ରୂପାର ଗୋଡ଼ ମୁଦି ଦେଇଥିଲା।
ଭଲ ଆଉ। ହ୍ୟାଲୋ। ହଁ। ହ୍ୟାଲୋ।
କୁହ।
ମୁଁ ଦେଖୁଥିଲି ଟାଇମ କେତେଟା ହେଲାଣି।
ଆ ହ୍ୟାଲୋ। ବ୍ୟାକ୍ ଗ୍ରାଉଣ୍ଡ ମାନେ ଭଏସ୍ ଟିକେ କ୍ଲିଅର୍ ରହୁଛି ନା ନାଇଁ?
ହଁ ସେମିତି ସୁଭୁଛି।
ଖେଡେଖେଡେ କେଟେକେଟେ ସୁଭୁଛିି।
ଯିବି ଗାଧୋଇବିନି ହୁ ହୁ ଗାଧୋଇ ଯିବି।
ହୁଁ ଯିବୁ ଆଉ।
ଏଇନିକା ଆଉ ଟିକେ ପରେ ଯିବୁ।
ହଁ। ଆଉ ଆଉ କଣ କହୁଛୁ କହ? କଣ କହୁନୁ? ଆଉ ଅ ବ୍ୟାଙ୍କ ତ ଏଇନା ଖୋଲା ହେଇନଥିବ ମୁ ଏଇନା ଯାଉଛି।
ଏଇନେ କାଇଁ ଯାଉଛୁ?
ହଁ। ମୁଁ ତାକୁ କହିଲି ଲାଟିନ୍ ଯିବି ବୋଲି ସିଏ ନେଇକି ଆସିଲାଣି ମତେ ଭୁବନ। ଚଗଲା ଏଇ
ଦେଖ ଯଦି ଯଦି ବି କେତେବେଳେ ଆସିବ ଯଦି ବୁଝିବ ନହେଲେ ନାହିଁ।
ହଁ। ଏ ଦେଖୁନୁ ମତେ କହିଲା ଆସେ ଯିବୁ କୁଆଡ଼େ ଯିବୁ ମୁଁ କହିଲ
କୋଉରା ଏଟା ମୁଁ ଧୋଇବି। ମୁଁ ଧୋଇବି ପାନିଆ ଉରା ମୁଁ ପାନିଆ ଊରା ଧୋଇବି। ସେଟା କୋତଳା ହେଇଛି।
ବେ ଏତେ କଥା ହେଲେ କଣ ଭଲହବ? ହ୍ୟାଲୋ। ହ୍ୟାଲୋ ହଁ। କଣ କହିଲେ?
ବୋଉ କହିଲା ଯା ଗାଧେଇବୁ କଣ ବସିଛୁ?
ପାଣି ଆସିଲାଣି କି?
ନାଇଁ ଢିଙ୍କିଆ ପାଣିକି ଗାଧେଇ। ପାଣି କେତେବେଳେ ଆସିବ କୋଉଠି ପାଇପି ବାଗଉଛନ୍ତି କେତେବେଳେ ବାଗେଇବେ କେତେବେଳେ ଦେବେ ମୁଁ କଣ ଅନେଇଥିବି।
ଅ ହ! ଏମିତି କଥା କି? ଭଲ
ଆଉ ଯାଉ ଚାରି ପାଞ୍ଚ ଆଉ ଚାରି ମିନିଟ ଯାଉ ଗାଧେଇ ପଡ଼ିବି।
ହୁଁ ହୁଁ ଭଲ ଆଉ।
ତମ ଝିଅକୁ କାଲି ପଚାରୁଥିଲି ମୁଁ କହିଲି ଆଉ ତମ ବୋଉ କଣକହୁଥିଲେ। ନା ଦିନେ ମୁଁ କଲ୍ ତମେ କଲ୍ କରିଦେଇଥିଲ ଯେ ବୋଉ ସେଇଟା କହୁଥିଲା କହିଲା କିଏ ୱାଇଫ କିଏ କଲ କରିଛି ଆଉ ଫଟୋ ଲାଗିଛି ତା ବାପା ଆସୁ
ହୁଁ।
କହିଲା ତାର ଆଉ ମନେ ନାହିଁ ମୁଁ ପୁଅକୁ କିଛି କହିନି ମତେ କହୁଥିଲା ଏମିତି ସବୁ।
ହ ତତେ ମନା କରିଛି କଲ କରିବୁନି।
ମୁଁ ତୋ ନମ୍ବରଟା ବ୍ଲକ୍ କରିଦେଇଛି।
ତୁ ବ୍ଲକ କରିଦେ ମୋର ତ ବ୍ଲକ ହଉନି ତାପରେ
ମୁଁ ତ କରୁନି।
ହ ଭଲ। ହାଲୋ।
ହୁଁ।
ହଁ ଟାଇମ୍ ହେଲା ଟାଇମି ହାଲୋ।
କୁହ?
ଆଠଟା ଛବିଶି ଅ ଯା ହଉ ସକାଳୁ ତ ଯାଉଛ ଗାଧେଇ ଆଉ ନାଁ ମୁଁ ଲେଟରେ
ମୋର ଲେଟ ଲେଟ ହବ ଲେଟ। ହାଲୋ।
ହୁଁ। ମତେ କୋଉଦିନ ଡ୍ରେସ ଦବ କହିଲ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ନେଟୱାର୍କ ନାହିଁ ତମର? ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ସୁଭିଲା।
ହଁ। ହଁ ହଁ।
ସୁବିଲା? ସୁବିଲା ତମ ଇନକମରେ କୋଉ ଦିନ ମତେ ଡ୍ରେସ ଦବ କହିଲ ଟିକେ?
ହଁ ହାଲୋ।